ହାଲୋ।
ନାଇଁ ନାଇଁ ଏ ରିଷନିଆ।
ହଁ ହଁ ଏବେ ହେଲା।
ଆଜ୍ଞା ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ ହଁ ବସ୍ ବସ୍।
ହଁ ମୋର ଏଇନା ହେଲା। ମୁଁ ଏଇନା ରିସେଟ୍ କଲି ରିସେଟ୍ କଲାଠୁ ଆସିଲା। ମୋର ଏଇ ପିଲା ଆସିଲେନି। ଯାଉଛି ଟିୟୁସନ୍ କରିବି।
ଆଜ୍ଞା ଆଜ୍ଞା। ତ ଆପଣ କୋଉ କୋଉ କ୍ଲାସ ର ଟିଉସନ କରୁଛନ୍ତି?
ମୁଁ ସ୍କୁଲରେ ପଢ଼ଉଚି। ସେଭେନ୍, ଏଇଥ୍, ନାଇନ୍, ଟେନ୍ ଇଂଲିଶ ପଢ଼ଉଛି।
ବହୁତ ବଢିଆ ଆଜ୍ଞା।
ଆଉ ପିଲା ଯୋଉ କ୍ଲାସ ପିଲା ମିଳିଲେ କରୁଛି ସେମିତି କିଛି ନାହିଁ ପର୍ଟିକୁଲାର।
ଆଜ୍ଞା ଆଜ୍ଞା।
ଆଉ ରାତିରେ କେତେବେଳେ ଶୁଅ ତମେ?
ଆଜ୍ଞା ମୁଁ ଶୁଏ ରାତି ଗୋଟେ। ହାଲୋ। ଆଜ୍ଞା।
ଏତେ ରାତି କଣ ପାଇଁ?
ଶୁଏ ଭଲ ଲାଗେନା ମାଇଣ୍ଡ ଫ୍ରେଶ ଲାଗେନା। ଟିକେ ମନଟା ଏଇଆ କଥ୍ କଥାଈସୁ ଆଉ।
ଆଚ୍ଛା ଆଚ୍ଛା ତମେ ବଡ ଭାଇ ନା ନା ବଡ ଭାଇ ଅଲଗା ଅଛନ୍?
ଆଜ୍ଞା ମୁଁ ବଡ ଆଜ୍ଞା।
ଅହ ତମେ ବଡ ଜା।
ଆଜ୍ଞା।
ଆ ଭଲ କଥା।
ଆଉ ରାତିରେ ହଁ କଣ ଖାଇବାକୁ ଭଲ ପାଅ।
ଆଜ୍ଞା। କଣ କହିଲେ? ନେସ୍‌ନାଲ୍ ଏବେ ଖାଇବାକୁ ମୁଁ ସେମିତି କିଛି ଇଏ ନାହିଁ।
ଭେଜ୍ ନା ନନଭେଜ କଣ ଖାଇବାକୁ ଭଲ ପାଅ?
ଆଜ୍ଞା ମୁଁ ପର ଭେଜ ନନଭେଜ ମେନକେ ନାଇଁ ମୋର ନାଇଁ।
ଏହ ପୁରା ଭେଜ।
ଖାଇ
ଆଛା।
ପୁରା ମୁଁ ଭେଜ।
ଭେଜିଟେରୟନ ପୁର ତାହେଲେ।
ଆଜ୍ଞା ବନ ଭେଜ ଆ ନ କୋଉ ନନ ଭେଜ ଖାଉଥିଲି ଆଗରୁ ବର୍ଷେ ତଳର କଥା କହୁଚି ଖାଉଥିଲି। ମାନେ ମୁଁ ସାତ ଦିନକୁ ମୁଁ ଖାଇବି ମୁଁ ମାନେ ମାସ ତିରିସି ଦିନକୁ ମୁଁ ପନ୍ଦର ଦିନି ଫିଷ୍ଟ କରିକି ବାହାରେ ଖାଏ ଖାଲି ଚିକେନ ଖାଏ କୁକୁଡ଼ା ମାଉଁସ ଖାଏ। ତ ତ ଏବେ ସେ ହ ତାପରେ ମୁଁ ଦେଖିଲି ମୋ ଆ ମୋ ଇଏରେ ମୋ ସାଙ୍ଗ ସାଥି ମୋ ଭାଇ ମୋ କେତେ ଭାଇ ମାନେ ସବୁ ଆଇଁଷ ଛାଡି ଦେଇଚନ୍ତି ତ ମୁଁ ଭାବିଲି ମୁଁ ଏତେ ଆଇଁଷ ଖାଉଚି କାଇଁ ଇଏ ତ ମୁଁ ଏବେ ଛାଡିବାକୁ ଚେଷ୍ଟା କଲି ତ ମୁଁ ଛାଡିକି ଯାହାହଉ ବିଜୟ ଭାଈ ଛାଡିଦେଲି ଆଉ। ବର୍ଷ ହେଇଗଲାଣି ଛାଡିଦବାର ଆଉ।
ଆଚ୍ଛା ଭଲ ଭଲ। ଭଲ କଥା ତାହେଲେ।
ଆଜ୍ଞା କଣ ଆଜି ଭାଇ ମାନେ ବି କୁହନ୍ତି। ଗୋଟେ ମୁଁ ତ ସୋ ମାନେ ଇଆ କିଛି ମାନେ ମୋର ସେମିତି ଠାକୁର ବାକୁର ନାହିଁ କି ଇଏ ନାଇଁ। ତ ମୁ ଛାଡିଚି ଏନ୍ତି ମାନେ ସମସ୍ତେ ଯେହେତୁ ସେଇଟା ଖାଉନାହାନ୍ତି ତ ମୁଁ କାଇଁ ଇଏ କରିବି ସେ ତ ଆଉ ଗୋଟେ ହେଲା କି ସମତେ କୁହନ୍ତେ ଆଇଁଷ କାଇଁ ଗୋଟା ଆମେ ଯିବୁକୁମାରିବା ପାରିବା ଏ
ଯିବ ହେଇଚନ୍ତି ସେଥିପାଇଁ ମାରିବା ପାଇଁ ଆଉ ଯିବ କାଇଁ ମାରିବ।
କିନ୍ତୁ ତ ଇଏ ଯେ ସେଥିପାଇଁ ତ ଆଜ୍ଞା ମା ଛାଡ଼ିଦେଲୁ ଆଜ୍ଞା ଆଉ।
ଛାଡିଦେଲ ତମ ନିଜ ଚଏସ୍ ସେଟା ଛା ଭଲ କଥା ନ ଖାଇଲେ ବି ଭଲ ଆଇଁଷ। ହାଇବା ବି ଚିକେନ ନ ଖାଇଲେ ବି ବହୁତ ଭଲ କଥା।
ଆଜ୍ଞା ଆପଣ କଣ ଖାଆନ୍ତି ଆଜି କଣ ଖାଇଥିଲେ।
ମୁଁ ପା କହିଥିଲି କଣ ଖାଇଥିଲି ବୋଲି।
ଆଜ୍ଞା ଆଜ୍ଞା ଯୋଉ ଆପଣ ଆଇଁଷ କଣ ସବୁ ଖାଆନ୍ତି।
ନା ନା ମୁଁ ନନଭେଜ ଖାଏନା ଖାଲି ଫିସ୍ ଖାଏ ଆଉ କିଛି ଖାଏନା।
ଖାଲି ପିସ୍। ଇଏ ଅଛି ଅଛି ଏଇ
ହଁ ତାହେଲେ ତମେ ଛାଡି ଦେଇଚ ସବୁ।
ବିଷୟ କାର୍ଡ ବାଡା ନି ତୋ ଦୋ ଇଏରେ ପାଞ୍ଚ ଆଜ୍ଞା ଗ୍ରାଉଣ୍ଡ ଫ୍ଲୋର ଗ୍ରାଉଣ୍ଡ ଫ୍ଲୋର ଗଲେନା
ଆ ସାଙ୍ଗସାଥି କେମିତି କଣ ଅଛନ୍ତି?
ଆଜ୍ଞା ସାଙ୍ଗସାଥି ବହୁତ ଭଲ ଅଛନ୍ତି ସାଙ୍ଗ ମୋର ଗାଁ ଅଛି ଓ ଆସନି। ତ ମୋର ଗୋଟେ ସ୍କୁଲ ବେଳର ସାଙ୍ଗ। ସ୍କୁଲ ବେଳର ସାଙ୍ଗ ସିଏ ମୋ ସହିତ ପଥମରୁ ପଢିକି ଆସିଚି ବହୁତ ଭଲ ସାଙ୍ଗ ସିଏ। ବହୁତି କିଏ କଇଲା ଆଜ୍ଞା। ତ ତା ବଏ ଆଜ୍ଞା।
ତାହେଲେ ହବି କଣ ତମର?
ହବି ଉଠୁ
ମୁଁ କହିଲି ହବି କଣ ଅଛି ତମର?
ନାଁ ନାଁ ଲାଟିନ ଭିତରେ। ଆଜ୍ଞା ଛନ୍ତି ମୋର ସେମିତି ଆଜ୍ଞା କିଛି ଦିଏ ନାଇଁ।
ଇଣ୍ଟରନାଲ ଅଗା ଏକ୍ସଟରନାଲ ଇଣ୍ଟରନାଲ ଅଗା ନେମ୍। ହଁ।
ବାସ ଯାଇ କରେ ଆଉ
ହୁଁ ଭଲ କଥା।
ଆଜ୍ଞା।
ଭଲ ଭଲ କଣ୍ଟିନ୍ୟୁ ଆଉ କଣ ଚାକିରି କରିବା ପାଇଁ ଇଚ୍ଛା?
ଆଜ୍ଞା ଯିବନେ ଆର୍ମିରେ ଯିବାକୁ ଚାହୁଁଛୁ ତ ଆମେ ଦେଶକୁ ଆମେ ସୁରକ୍ଷା ଯେମିତି ଦଉଚନ୍ତି ଆମେ ଦେଖୁଚୁ ତ ଆମେ ବି ଚାହୁଁଛୁ ଆମେ
ସୁରକ୍ଷା ଦେଶକୁ କିଏ ଦଉଚି ଦେଶ ସୁରକ୍ଷା କିଏ ଦଉଚି?
ସୁରକ୍ଷା ଦେଶକୁ ସୁରକ୍ଷା ଦେଶକୁ ଦଉନାହାନ୍ତି ବୋଲି କୁହନ୍ତୁନୁ ଯଦି ବି ଦିଅନ୍ତେନି ତ ଏପର୍ଯ୍ୟନ୍ତ ଆମ ଇଣ୍ଡିଆ ଭାର ଇଏ ଯାହା କୁହନ୍ତି ଚେ ଏପର୍ଯ୍ୟନ୍ତ ନା ନଥାନ୍ତା ଯେହେତୁ ଆମ ଇଏ ବା ଅ ଛନ୍ତି ଯବାନ ଭାଇ ମାନେ ଅ
ନା ନା ଦେଶକୁ ଦେ ନା ନା ସିଏତ ଠିକ କଥା କିନ୍ତୁ ବର୍ତ୍ତମାନ ଦେଶର ସିଚୁଏସନ ଯାହା ଅଛି। ସୁରକ୍ଷା କିଛି ଅଛି?
ଆଜ୍ଞା ସେଇଟା ତ ଠିକ୍ କିନ୍ତୁ ଯୋଉଟା ବଡ଼ର ମହତ୍ଵ ଇଏଟା। ସେତ
ଆଚ୍ଛା ତମେ କୋଉ ପଲିଟିକାଲ ପାର୍ଟିକୁ ମାନେ ସପୋର୍ଟ କରୁଚ?
ନା ମୋର ସେମିତି ସେ ଇଏ ନାହିଁ ପଲଟିକାଲ ପାଟିକି ମୁଁ ସ ପଟ୍ କରେ ନା ମୋର ସେମିତି କିଛି ମୋର ଇଏ ନାଇଁ ମୋର ପୁରା ଯାହା ମତେ ଯାହା ଠିକ ଲାଗିବ ମୋ ଅନମତିରୁ ଯାହା ଠିକ ମୁଁ ତ ମୁଁ ସେଇୟଆ କରେ ସେମିତି ମୋର ନାଇଁ ସେ ନାଇଁ ମୋର ସେମିତି କିଛି ନହିଁ। ଆ ମୁଁ ସେଗୁଡ଼ା ବି ସେଗୁଡା ବି ମୋର ଏତେ ମାନେ ଇଏ ନୁହଁ ସେଗୁଡା ମତେ ପସନ୍ଦ ନୁହଁ। ତ ଇଏ ଭଲ ସିଏ ଭଲଏ ଇଏ ମୁଁ ଯେତେବେଳେ ମାଇଣ୍ଡ ପୁରାଏ ନି ପୁରା ସୁ। ପୁରା କହ ନହିଁ ପୁରା ଇଏ ଆମ ଜୀବନ ଆମେ ଜଣି ଖାଇ ଏମତି ବୁଲିିବାଲି ପୁରା ଇଏ କରିବୁ ଆମଥିତି। ଇଏ ଆମର କେମିତି କଣ ହବ ଆମ ନିଷ୍ପତ୍ତିବା ସେଇଟା ଆଉ କିଛି ଇଏ କରରେ ନା ଆଉ।
ଭଲ ଭଲ ଗୁଡ ଡିସିସନ। ଭଲ ଭଲ ଡିସିସନ୍।
ଆ ଏବେକା ଦୁନିଆ ତ ଆପଣ ଯୋଉ ଦୁନିଆ କଥା ଜାଣିଥିବ ଦୁନିଆ କଣ ତ। ନିଜ ୟଏତ
ହଁ।
ଆଜ୍ଞା ନିଜ ଇଏ କଣ ନିଜ ଯଦି ହଁ କଣ କହିଲେ?
ନାଇଁ ନାଇଁ କୁହନ୍ତୁ କୁହନ୍ତୁ।
କହୁନାହାନ୍ତି କୁହନ୍ତୁ ଆପଣ।
କୁହନ୍ତୁ କୁହନ୍ତୁ।
ଆଜ୍ଞା। ଆଜ୍ଞା ଏଇ କଥା କହୁଥିଲି ଯେ କଣ ଇଏ କରିବ ଦୁିଆ ତ ଜାଣିଥିବ କଣ ଏଇ ଦୁନିଆ ତ ଆପଣ କହୁଛନ୍ତି ସେଇ ଦୁନିଆ ଆଉ ତ କ ଆ ନିଜ କଥା ନିଜେ ତ ଆଜ୍ଞା ଜାଣିଲେ ସବୁ ବହୁତ ଇଏ। ତ କାହିଁ ଆଜ୍ଞା ସେଗୁଡ଼ା ତ ବହୁତ ମାନେ ଇଏ। ସେ ଜିନିଷ ଯିଏ ଇଏ କରୁଛନ୍ତି ସେ ଲାଇନ ଟା ପୁରା ଇଏ। କିଛି ମାନେ ଇଏ ନାହିଁ।
ହୁଁ।
ବୁଝିଲ ଏ ମୁଁ ସେମିତି କି ନିଉ କିି ଇଏ ସି ମୋର କକି ମୁଁ ନୁହଁ ମୁଁ ଯାହାକୁ ମାନେ ବହୁତ ମୋ ମନରେ ମୁଁ ଯାହାକୁ ଭଲ ତ ଯଏ ସ୍ନେହ ଥିବ ଇଏ ଥିବ ତା ପ୍ରତି ହିଁ ଭଲ।
ଆଚ୍ଛା ମୁଁ ତମକୁ ଆଉଥରେ ବି ତ କଲ କରିହବ ନା ହବନି।
ହଁ। ଆଜ୍ଞା ହବ ଆଜ୍ ହବ ହବ ହବ ଟିକେ କୁହ ତ ମୁଁ ଏବେ ବ୍ୟସ୍ତ ଟିକେ ଯିବି ଟିକେ କାମ ଅଛି ଆସିଲେ ରାତିକି ହବର ଆଉ।
ଏବେ ନାଇଁ ମାନେ ଆଉଥରେ କିଲ କରି ହବ ନା କରିହବନି।
ଆଜ୍ଞା ଆଉ ତିନି ଚାରିଥ ଖଣ୍ଡେ କରିପାରିବା ତିନି ହଁ ଚାର ଥର କରିପାରିବା ଆପଣଙ୍କ ବୋଧେ।
ତାହେଲେ ମୁଁ ଟ୍ୟଉସନ୍ ାିକ ଆଉ ଇଥରେ ତମକୁ କଲ କରିଦେବି।
ହଉ ମୁଁ ଫାଙ୍କା ହେଇକି ତମକୁ କଲ୍ କରିବି ଆଉ।
ହଉ ହଉ ଠିକ ଅଛି ଆମର ତ କ କଣ୍ଟିନ୍ୟିୁ
ଆଉ ଆପଣ କଣ କୁହନ୍ତୁ ଟିକେ?
କଣ ଏଇଭଳିଆ ଚାଲିଛି ଆଉ ତ ବିଜି ଲାଇଫ ଆଉ ସମାର ଏତେ ଜଲ୍ଦି ଜଲଦି ଯାଉଛୁ ଯେ ପୁରା ଅବସ୍ଥା ଖରାପ।
ସମୟ ଟା ଅତି ଜଲ୍ଦି ଜଲ୍ଦି ଯାଉଛି। ପୁରା ବିଜି ଲାଇଫ୍ ଆଉ କଣ କରିବା। ଘର ଭିତରେ ଏମିତି ରହିଛି ଆଉ ବାପା କଣ କରନ୍ତି?
ସେ ଫାର୍ମର ଅଛନ୍ତି ଆଜ୍ଞା କୃଷକ।
ହଁ ବହୁତ ବଢିଆ କଥା ମାମା ବୋଧେ ହାଉସ ୱାଇଫ୍ ଅଛନ୍ତି।
ହଁ ଆଜ୍ଞା ଆଜ୍ଞା ହଉଛ ଆଜ୍ଞ।
ହୁଁ।
ଆଜ୍ଞା ଉଁ।
ହଁ ବୋହୁତ ଭଲ କଥା। ଆଉ ଏବେ କଣ କରିବ?
ଆଜ୍ଞା। ତେବେ ଟିକେ ଡ୍ରିଲ ଡ୍ରିଲ ଆମେ ଡ୍ରିଲ ଟିକେ କରିବାକୁ ଆଜ୍ଞା।
ଏବେ ବର୍ଷା ହୋଉଚି ତ।
ଆ କ୍ୟା ଟିକେ ଇଏ ଅଛି। ଏ ଟିକେ ଆମର ପାଗ ଟିକେ ବୋହୁତ ଭଲ ଅଛି ବର୍ଷା ଟା ହେଇନି ଆଜ୍ଞା।
ଆଚ୍ଛା ଆଚ୍ଛା ବର୍ଷା ହେଲେ ସ‌ଇଲା।
ଆଜ୍ଞା।
ତ ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା। ତ ଆପଣ କେତେବେଳେ ଫେଣେ ଫାଙ୍କା ହେଇକି କଲ କରିବେ ନିଶ୍ଚିନ୍ତ ଆ ପଣ ସହିତ ମୁଁ ଯୋଗାଯୋଗ କରିବି।
ଆଚ୍ଛା ହୋଉ ଠିକ୍ ଅଛି କଥା ହେଇକି ବୋହୁତ ଭଲ ଲାଗିଲା ତୁମ ସାଙ୍ଗରେ ଧନ୍ୟବାଦ।
ଆଜ୍ଞା ହୋଉ।